ହାଲୋ।
ହଁ କହ?
ହାଲୋ, ସାଗର ଭାଇ ନମସ୍କାର।
ନମସ୍କାର କେମିତି ଅଛ?
ହଁ ଆଜ୍ଞା ମୁଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି? ଆଜ୍ଞା ମୁଁ ଆଜ୍ଞା ବହୁତ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି ଟିକେ ମନଟା ଦୁଃଖ ହେଇଗଲା ମୋ ସାଙ୍ଗ ଖାଲି ମୋତେ ଧୋକା ଦଉଛନ୍ତି କଣ ତାଙ୍କର ଗୋଟେ ଗୋଟେ ଉପାୟ ଭାବିଲ କଣ ଗୋଟେ କରିବା?
ଆଜ୍ଞା ନାଇଁ ସାଙ୍ଗମାନେ ଧୋକା ଦଉଛନ୍ତି ଆପଣ ତାଙ୍କେ ଟିକେ ଦୂରେଇ ରୁହନ୍ତୁ। କି ସେମିତି ଆମ ସହିତଁ କହୁ ରହୁଛି ଆଜ୍ଞା ନାଇଁ ନାଇଁ ଶୁଣନ୍ତୁ ଶୁଣନ୍ତୁ ଆଜ୍ଞା। ନାଇ ନାଇଁ ଶୁଣନ୍ତୁ ଆମ ସହିତ ବି ଆଜ୍ଞା ସେମିତି ହଉଛି ଆମର କିଛିଟା ସାଙ୍ଗ ଅଛନ୍ତି ଆମର କାମ ତାଙ୍କର ଦରକାର ପଡିଲା ଆମ ସହିତ ମିଶିବେ ଆମକୁଠୁ କାମ ଆଦାୟ କରିଦେବେ ତାପରେ ସେ ଦୂରେଇଯିବେ। ଦୂରେ କଣ ତା ଯେତେଳେ କାମ ପୁଣି ଦରକାର ହବ ସେମାନେ ପୁଣି ଆମ ସହିତ ସଂଯୋଗ କରିବେ।
ଓହୋ ଏମିତି କଥା ନା।
ଏଇଟା ହଉଚି ଅସୁବିଧା।
ହ ଏମିତିଆ ତା ସହ ପିଲାଙ୍କ ସହିତ ମିଶିଲା ଭଲ ନୁ ହଁ ବା ସେଆ ହଉଚି କଣ କରିବା। ଆମେ ତ କାହାକୁ କିଛି କହିିବି ପାରୁନେ ଆଉ ଆଉ ତ ଆମେ ତ କାହା କିଛି କହିିବି ପାରୁନି।
କହିଲେ କଣ କଥା ଖରାପ ହବ କେତେବେଳେ ଦରକାର ବେଳେ ଯଦି କଣ ଦରକାର ହବ କିଛି
ହ ସେଇ କଥା। ତାପରେ କାଲି ସେମିତି ତାଙ୍କ ଘରଠେଇ ମୋର ମନେ ଅଛି ମୋ ଇୟର ବଡ ଛାଡିକି ଆଇଛି ତ ସେ ବି ସେଇଟା ବି ମାନୁ ନାହାନ୍ତି କହନ୍ତି ନାଇଁ ଆପଣ କି ଛି ଛାଡିକି ଯାଇନାହାନ୍ତି ମାନେ ଏଇ ଯୋଉ କାନରେ ଯୋଉ ଗେନନ୍ତି ଯୋଉ ଯନ୍ତ୍ର ଯାହା ଶୁଭାଯାଏ।
ଆଜ୍ଞା ଆଜ୍ଞା ହଁ ଜାଣି ପାରିଲି ଜାଣି ପାଇଲି। ହଁ ଆପଣ ତାକୁ ଦେଇକି ଆସିଚନ୍ତି ଆପଣଙ୍କୁ ସେ ମନା କରୁଚନ୍ତି ଦେଇକି ଆସିନାହାନ୍ତି। ମୁଁ ଆପଣଙ୍କୁ ଗୋଟେ ପରା ଆପଣଙ୍କୁ ଗୋଟେ ପରାମର୍ଶ ଦଉଚି ଆପଣ ଶୁଣନ୍ତୁ ଆପଣ ସେ ସେମିତିଆ ପିଲାଙ୍କଠୁ ଦୂରେଇ ରୁହନ୍ତୁ।
ହଁ ମୁଁ ତ ଭାବୁଚି ସେୟା କରିବି ବୋଲି କିନ୍ତୁ
ଆପଣ ଦୂରେ ରୁହନ୍ତୁ ଆପଣଙ୍କୁ ଯେତେବେଳେ ସ ଆପଣଙ୍କ ସହିତ ଯେତେବେଳେ ସେ ସମ୍ପର୍କ ରଖିବାକୁ ଚାହୁଁଚନ୍ତି ସେତେବେଳେ ଆପଣ ତାଙ୍କଠୁ ଟିକେ ଦୂରେଇ ରୁହନ୍ତୁ ଆପଣ ମନା କରି ଦିଅନ୍ତୁ ଆମେ ବ୍ୟସ୍ତ ଅଛୁ ଟିକେ। ଆଜ୍ଞା ଆପଣଙ୍କୁ ତ ଅସୁବିଧାରେ ପକେଇ ଦେଇ ସେ ପଳଉଚନ୍ତି।
ହଁ ହଁ ହଁ ବୁଝୁଛି ଏଇ ଏଇନା ଟିକେ ମୁଣ୍ଡ ଏଇନା ଟିକେ ମୁଣ୍ଡରେ ବୁଦ୍ଧି ପଶୁଚି। ଏଇନା ମୁଣ୍ଡରେ ବୁଦ୍ଧି ପଶୁଚି। ହଁ ଆ ଆପଣ ଭଲ ଅଛନ୍ତି ତ ଦେହ ପା ସୁସ୍ଥ ଅଛି? ହଁ ଆପଣ ନା ଟିକେ ସୁସ୍ଥ ଅଛନ୍ତି ତ?
ହଁ ଆମେ ଆଜ୍ଞା ବହୁତ୍ ସୁସ୍ଥ ଅଛୁ ଏଇ ତଣ୍ଟି ଟିକେ ଦରଜ ରହୁଚି ଏଇ ଯଉ ବର୍ଷା ଅଦିନିଆ ବର୍ଷା ବାଜିଯାଇଥିଲା ତ ଟିକେ ନାକୁ ତ ଟିକେ ତଣ୍ଟି ଦରଜ ହଉଚି ନହେଲେ କିଛି ଅସୁବିଧା ନାହିଁ।
ହଁ ନାଇଁ ଏ ବର୍ଷା ଦିନେ ମାନେ ଭାରି ପ୍ରୋବଲେମ ମାନେ ମୁଁ ଦେଖୁଚି ବର୍ଷା ଦିନେ ଯେତକ ସବୁ ଅସୁବିଧା ଏଇ ବର୍ଷ ଦିନେ ହଉଚି।
ହଁ ବର୍ଷା ଦିନେ ହିଁ ଆଜ୍ଞା ଅସୁବିଧା।
ମାନେ ମୋର ଦେଖ ଏଇ ଯୋଉ ହଁ ତ ମ ମତେ ବେଶୀ ବୁଟ ଫୁଟ ପିନ୍ଧିଆରେ ମୋର ବେଶି ଏତେ ସଉକ ନାହିଁ ମୋର ଗୋଡ଼ ହାତ ଫୁଲି ଯାଏ ତ ସେଥିରୁ ମୁଁ ଏତେ ବୁଟ ପିନ୍ଧେନି।
ତା ଭଳେ ପିନ୍ଧିକ ଆସନ୍ତି ଆପଣ ସାଣ୍ଡେଲ ପିନ୍ଧିକି ଆସନ୍ତି ଆପ
ହଁ ହଁ ତ ସେଇ ଯୁଗୁରୁ ଏ କାଣ ଏଇ ସେଇ ଯୁଗୁରୁ ମାନେ ଏ ଯୋଉ ବର୍ଷା ଫର୍ଷା ପାଣି ପାଣି ବାଜିଲା ବେଳକୁ ଏଇ ଯୋଉ ଗୋଡର ଯୋଉ କଣ ନଖ ନାଇଁ ସେଥିରେ ମାନେ ମାନେ ଇଏ ପାଣି ପଶିକି ହଁ ହଁ ସେଇ କ ତା ମାନେ ଚାଲି ବି ହୁଏନ ଏମିତି ଦରଜ ହୁଏ।
ହଁ ହଁ ଆଜ୍ଞା ମୁଁ ବି ଆଜ୍ଞା ଆପଣଙ୍କ ସହ ଏକମତ କାହିଁକି ନା ମୋର ବି ସେଇ ଅସୁବିଧା ପୁର ହୋଇସାରଚି। ଆ ମୁଁ ବି ବହୁତ ଅସୁବିଧାର ସମ୍ମୁଖୀନ ହେଇଯାଇଛି ଆଗରୁ।
ତ ଏମିତିଆ ସବୁ ଅସୁବିଧା ସତ୍ତ୍ୱେ ବର୍ଷା ଦିନେ କଂ କହିଲେ?
ଆପଣ ଏବେ କୋଉଠି ଅଛନ୍ତି?
ଆମେ ଆଜି କଲେଜ ଆସୁଥିଲୁ କିନ୍ତୁ କୌଣସି ଅସୁବିଧା ବଶତଃ ଆମର ଆଜି କ ମାନେ ପଢେଇବାକୁ ଆମର ଶିକ୍ଷକ ଶିକ୍ଷୟିତ୍ରୀ କିଏ ଆସିଲେନି।
ଓହୋ ଆମର ବି ଆଜ୍ଞା ଆଜି କ୍ଲାସ ଥିଲା। ଆମେ ଗଲା ବେଳକୁ ଆମେ ଆମର କକ୍ଷକୁ ଗଲାବେଳକୁ କେହି ଛାତ୍ରଛାତ୍ରୀ ନାହାନ୍ତି। ଆମେ ତେଣୁ ସିଧାର୍ଥ ଭାଇ ଆମର ଟିକେ ଆଗୁଆ ଯାଇକି ଚେକ୍ କରୁଥିଲେ କିନ୍ତୁ ସେତିକିବେଳେ ଟିଚର ଆମର ରୁମରୁ ବାହାରି ତାଙ୍କ କକ୍ଷ ଭିତରକୁ ଗଲା ବେଳକୁ କହୁଥିଲେ କେହି ପିଲା ନାହାନ୍ତି। ଆମର ଏଚ୍ଓଡ଼ି ସାର୍ ଅଛନ୍ତି ଭୁଇଁଆଁ ସାର୍ ତାଙ୍କୁ ମାନେ ତାଗିଦ କରୁଥିଲେ। କେହି ପିଲା ନାହାନ୍ତି କହିବା ଏଳକୁ ସିଧା ତାମର ଦୌଡି ଦୌଡି ବେ ନୁଚି ନୂଚି ପଳେଇଆଇସନ୍ତି।
ହୋ ଓ ଏମିତି କଥା ତାହେଲେ।
ଆଜ୍ଞା ହଁ ଆମେ ଯାଉ ସେ ଆମକୁ ଦେଖେଇନାହାନ୍ତି ନହେଲେ ଆମକୁ ସେ କ୍ଲାସ କରିଥାନ୍ତି।
ହୁଁ ହୁଁ ହୁଁ ଆପଣ ଖାଇସାରିଚନ୍ତି।
ଆଜ୍ଞା ମୁଁ ତ ଘରୁ ଖାଇକି ଆସିଥିଲି ଆଉ ଏବେ କିଛି ଖାଇନି ଏବେ ଘରୁ ଖଲି ଖାଇବା ଆଉ କଂ ଆପଣ କଂ ପାଇ ଆସିଥିଲୁ।
ନାଇଁ ଘରୁ ମୁଁ ବି କିଛି ଖାଇକି ଆସିନଥିଲି ଏଇଠି ଆମର ଏଇ ପାଖରେ ଗୋଟେ ଭଲ ଦୋ- - କାନ ଜା କରୁଚନ୍ତି ତ ସେଠିଁ ଜାଇ ଜଳଖିଆ - -
ହାଲୋ କୋଉଠି ଥୋଇଲେ କୋଉଠି ଥୋଇଲେ ଆପଣ?
ଏଇ ପାଖରେ ଗୋଟେ ମାନେ ବୁଢା ଲୋକଟେ ଦହିବାରେ ବିକୁଥିଲା ପାଖରେ କେହି ମାନେ ଗ୍ରାହକ ନ - - ଥିଲେ ତ ଆମେ ତାଙ୍କଠୁ
ଓହୋ ଆପଣ ତାଙ୍କୁ ଠୁ ଖାଇଦେଲେ ଆଉ। ଆଜ୍ଞା ବହୁତ ଭଲ କରିଚନ୍ତି ଆପଣ ବହୁତ ହିଁ ଭଲ ଆପଣ। ଆଉ ସେଇଥିପାଇଁ ଆଜ୍ଞା ଲୋକ ନାହାନ୍ତି ଆଉ।
ହୁଁ ନାଇଁ ଆପଣ ସୋସିଆଲ ମିଡିଆରେ ଅଛନ୍ତି ଯୋଉଥିରେ କି- - ଇନାଗ୍ରାମ ବଗେରା ଚଲାନ୍ତି ହଁ ସେଥିରେ ଗୋଟେ ଲୋକ ଏବେ ଉ- - ହଁ ହଁ ଏବେ ସେତେବେଳେ ଦୁଇ ଚାରି ଦିନ ହବ ଗୋଟେ ଲୋକ ମାନେ ଭାଇରାଲ କରୁନାହାନ୍ତି। କି ମାନେ ଯୋଉ ଦହିବରା ବେରିକା।
ନା ଆଜ୍ଞା ଆଜ୍ଞା ଗୋଟେ ପିଲାାର ଆଜି ଜନ୍ମଦିନ ଥିଲା ତେଣୁ ସେ ମାଗଣା ଗହିବରା ଦଉ ବୋଲି ଆପଣ- - ପୁରା ଶହେଟା କି ଦୁଇଶହଟା- -
ହଁ ହଁ କୁହନ୍ତୁ କୁହନ୍ତୁ କହୁନାହାନ୍ତି।
ତା ଦହିବରା ଦବ ବୋଲି ଆଜ୍ଞା ଦୁଇଶ ତିିହ ଖଣ୍ଡେ ଭିଡିଓ ପୋଷ୍ଟ କରିସାରିିଥିବେ।
ହଁ କିନ୍ତୁ ସିଏ ଯୋଉ ଦିନ ଦହିବରା ଥିଲା ସେଦିନ ଆକ୍ଚୁଆଲି କାଲିର କ ଥା ବର୍ଷା ହେଲା। ତାପରେ କିନ୍ତୁ ଲୋକମାନୋନ ଭିଡ କରିଦେଲେ ସେ ରାସ୍ତା ଜାମ୍ କରିଦେଲେ ମାଗଣା
ଆଜ୍ଞା ରୋ - - ଭିଡ ମାନେ ରାସ୍ତା ଜାମ୍ କରି ଲୋକ ଲାଇନ ଲଗେଇ ଖାଇଥିଲେ ଘଣ୍ଟା ଭିତରେ ସଫା ହେଇଥିଲା ଆଞା।
ସେଇ କଥା ବା ମାନେ ଭାବ ଭାବ ଲୋ - - କ ମାଗଣା ମାଇଲେ ମାନେ ପୁରା ପିଚୁ ଗିଳି ଦେବେ।
ଆଜ୍ଞା
ସେଇ କଥା ମାନେ ଘଣ୍ଟେ ଭିତରେ ଟୋଟାଲ ତାର ଦହିବରା ତାର ସବୁ ସେଉ ଫେଉ- -
ସେଟ ସବୁ ସଫା କରିଦେଲେ।
ସେଉ ପାଖାପାଖି ସିଏ ନେଇଥିଲା ଦଶ କିଲେ ମାନେ- - ତିନିଟା ଡବା ପ୍ରଥମ ଡବାରେ ସାତ କିଲୋ ଓ ଦି ଉପର ଡବାରେ ଦି କିଲେ ତା ଉପରେ ଡକାରେ କିଲେ ସେ ଆଉ ଖାଲି ମାନେ ହଁ ସେ ଆଉ ଦଶ କିଲୋ ନେଇଥିଲା ଯୋଉ- - ସେ ଯୋଉ ପ୍ରଥମ ଡବାଟା ବଡ ଡବାଟା। ସେଥିରେ ଥିଲା ସାତ କିଲେ।
ଆଜ୍ଞା ସେ ସବୁ ସାଙ୍ଗେ ସାଙ୍ଗେ ସବୁ ସଫା ଆଜ୍ଞା। ଆଜ୍ଞା, ଆ ଆଉ ଗୋଟେ ତା ତାଙ୍କର ସେ ହେଲେ, ଆପଣ ଏତିକି ଜାଣିଛନ୍ତି କି ସେ ସବୁ ମାସର ଲାଷ୍ଟ ଦିନ ସେ ତାଙ୍କର ଫିଫଟି ପରସେଣ୍ଟ ଅଫରେ ବିକିବେ। ରିହାତିରେ ବିକିବେ। ଆପଣ ଜାଣିଛନ୍ତି କି ନାଇଁ?
ହଁ ହଁ ହଁ, ମୁଁ ସେ ମୁଁ ଦେଖୁଥିଲି ତାଙ୍କର ଯୋଉ ଭିଡିଓ ଗୁଡା ଏବେ ସେ କହୁଥିଲେ।
ଆଜ୍ଞା।
ମାନେ ଜନ ଜନ୍ମଦିନ ତରଫରୁ ଯେହେତୁ ମାଗଣା ଦେଇସନ୍ତି ଲୋକ ପୁରା ପୁରି ମାନେ ଜମେଇ ଖାଇସିନ୍ତି। ମତେ ସେମିତି କାଲି ଗୋଟେ ଗୋଟେ ଲୋକଟା ଏମିତି ଡାକିଲା, କହିଲା ଆଉ ଭାଇ ଚାଲ ଯିବା ଏଇଠିକି ଖାଇ ଆସିଆ। ମୁଁ କହିଲି କଉଠିକି?
କାଲି ତ ବର୍ଷା ହେଲା, ତେଣୁ ମୁଁ ଯାଇପାଇଲିନି। ଆମ ଘର ପାଖରେ ସେଇଟା।
ହଁ, ନାଇଁ ମୋ ରେନକୋଟ ଥିଲା କିନ୍ତୁ ମୁଁ ମନା କଲି। ମୁଁ କହିଲି ନାଇଁ ଭାଇ ତା ଜନ୍ମ
କଣ ଯିବ ବର୍ଷାରେ ସିଏ ଗୋଟେ ଭିଡ ଫିଡ଼। ଖାଇ ହବନି, କିଛି ହବନି, ଅଯଥା ଯାଇକି ଠିଆ ହେବା ଅପେକ୍ଷା କ୍ଷା, ଘରେ ଆରାମସେ ଜଳଖିଆ କରି ଖାଇଦେବା ବହୁତ ଭଲ।
ସେଇ କଥା। କହିଲା ଭାଇ ମାଗଣା ମିଳୁଛି ଖାଇକି ଆସିଆ। ମୁଁ କହିଲି ଭାଇ ମା ଥରେ ମାଗଣା ଖାଇବା ଚକରରେ ମୁଁ ତିନି ଦିନି କାଳ ପସ୍ତେଇ ପସ୍ତେଇଛି। ମୋର ମାନେ ଦିନ ସାରା ମୁଁ ଭାଇ ଲାରଟିନ ଘରେ ମୋର ବିତିଛି।
ଆଜ୍ଞା ମାଗଣା ଖାଇଆ, ଆଜ୍ଞା ମାଗଣା ଖାଇବାଟା ବହୁତ ଲୋ। ବେଳେ ବେଳେ ଭଲ ଲାଗେ। ବେଳେବେଳେ ବହୁତ ଖରାପ ହେଇଥାଏ ଶରୀର ପାଇଁ।
ଅମୁଲ ଯୋଉ ମତେ ଯୋଉ କହିକି ନେଲେ ଯୋଉ ମାଗଣା ଖାଇବା ନାଇ ମତେ ଯୋଉ ଡାକି
ଏବେ ଆପଣ ସେଇ ସବୁରି ମୂଳ କାରଣ ଭାବୁଛି ବୋଧେ ଅମୁଲୁ। ଆପଣ ସେ ପିଲାଠୁ ଏବେ ରହିବିନି ଆଉ, ତା ସହିତ ରହିଲା ପରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଏମିତି ତ ସବୁ ଅସୁବିଧା ହଉଛି ଆଉ କଣ କରିବା? ଆଉ
ତମେ ସେ ପିଲାଠାରୁ ଦୟାକରି ଦୁରେଇ ରୁହନ୍ତୁ।
ହଁ ଭାବୁଛିି ବି ସେଇୟା କରିବି। ଗୋଟେ କାମ କରୁନା ଚାଲୁନ ଆପଣର ମୋର ଚାଲୁନ ମିଶିକି ଯିବା, ଏଇ ଯୋଉ ସୁ ଜଗନ୍ନାଥଙ୍କର ସୁନାବେଶ ଦେଖି ଖିଆକିଆକୁ ଟିକେ। ପୁରୀ, ପୁରୀ। ଆଉ ସୁନାବେଶ କେ କୋତେ ତାରିଖରେ ପଡୁ ଚି, ମୁଁ ତମ କ୍ୟାଲେଣ୍ଡର ଦେଖିଲେ କହିପାରିବି ସୁନାବେଶ କେତ ତାରିଖରେ ପଡୁଛି? ଜାଣିନାହାନ୍ତି? ହ୍ୟାଲୋ।
ଆଜ୍ଞା, ମୁଁ ଅବଶ୍ୟ କ୍ୟାଲେଣ୍ଡର ନାହିଁଁ ମୋ ମୋବାଇଲରେ ବୋଧ ହୁଏ।
ଆଚ୍ଛା, ଆଚ୍ଛା ତ ମୁଁ ତାହେଲେ ଘରେ ଯାଇଁକି ମୁଁ ଚେକ୍ କରି କହୁଛି ସୁନାବେଶ କୁ ଯିବା। ଜଗନ୍ନାଥଙ୍କର ସେଇ ଯୋଉ ହଁ ଜଗନ୍ନାଥଙ୍କୁ ଦେଖିବା। ଭଲ ଲାଗିବ ସେତେବେଳକୁ। ହେଲା। ଏଡ଼ା ଆମ ହୁଁ, ହୁଁ ଆମର ଏଇ ଏଇ ଅଠରନଳା ପାଖରେ ତ ହଁ ଆମରି ବାଇକ ରେ ଯିବା। ମୋ ବାଇକ୍ ଅଛି କିନ୍ତୁ ଟିକେ ବାଇକ ରେ ଯିବା କିନ୍ତୁ ମତେ ଗୋଟେ ସାହାଯ୍ୟ କରିବେ। ଯୋଉ ପାର୍କିଂ ଖର୍ଚ୍ଚଟା ଆପଣ ଟିକେ ଦେବେ। ପାର୍କିଂ ଖର୍ଚ୍ଚ ଆପଣ ଦେବେ ତ? ଶୁଣନ୍ତୁ ହ୍ୟାଲୋ, ହଁ ପାର୍କିଂ ଖର୍ଚ୍ଚଟା ଆପ ଆପଣ ଦେଲେ ତେଲ ପକେଇବା ଖର୍ଚ୍ଚ ଆଉ ଗାଡିରେ ନବା ଆଣିବା ଖ ସେଗୁରା ସବୁ ମୁଁ କରିଦେବି ହେଲା।
ଆଜ୍ଞା, କିଛି ଅସୁବିଧା ନାହିଁ। ଆମେ ଦେଇଦବୁ ଆଜ୍ଞା, କିଛି ଅସୁବିଧା ନାହିଁ। ଆମେ ଖାଇବା ପିଇବା ଦେଇକରି ଆମେ ଆଜ୍ଞା ମୁଁ ଦେଇଦେବି।
ଶୁଣନ୍ତୁ ଅଠର ନଳା ପାଖରେ ନୂଆ ପାର୍କିଂ ଗୋଟେ ଖୋଲିଛି। ତ ସେଠି ଗାଡି ଟାକୁ ରଖିକି ଆମେ ସେ ଚାଲି ଚାଲିକି ଯିବା ହୁଁ। ଚାଲି ଚାଲି ଯିବା, ଜଗନ୍ନାଥଙ୍କୁ ଦର୍ଶନ କରିବା। ବୁଝିଲ ତ?
ଚାଲିକି ଯିଆକୁ ପଡିବ ଆଜ୍ଞା।
ହଁ। ତ ଆପଣ ଗୋଟେ ନହେଲେ କାମ କରନ୍ତୁ। ଆପଣ ସେଦିନ ମାନେ ନରମାଲ ଫେଜ ଫେରେ ପିନ୍ଧିବେ ସେ ମାନେ।
ହଁ ଆଜ୍ଞା, ବହୁତ ଗହଳି ହବ ଆଜ୍ଞା। ହଁ ଆମେ କିଛି ପିନ୍ଧିକି ଯାଇପାରିବାନି ଅଲଗା କିଛି ଆମକୁ ନର୍ମାଲ ଡ୍ରେସ୍ ହିଁ ପିନ୍ଧିକି ଯିବାକୁ ପାଡ଼ିବ।
ମୋର ଥରେ ମନ ଅଛି ମୁଁ ଏଇ ଯୋଉ କ୍ୟାମ୍ପସ ରେ ଗୋଟେ ବୁଟଟେ ପିନ୍ଧି କି ଯାଇଥିଲି। ତ ଆସିଲା ବେଳକୁ ଫାଳେ ପିନ୍ଧିଛି ଆଉ ଫାଳେ ନାହିଁ ସେଥିରୁ।
ହଁ ଆଜ୍ଞା ମୋର ଜଣେ ସାଙ୍ଗ ଅଛନ୍ତି ତାଙ୍କ ସହିତ ଆଜ୍ଞା ସେମିତି ହେଇଥିଲା। ସେ ତାଙ୍କ ବ୍ୟାଗ୍ ଭିତରେ ତାଙ୍କର ମୋବାଇଲ ରଖିଦେଇକି ଯାଇଛନ୍ତି ଗୋଟେ କି ଲୋକ ଗୋଟେ ତାଙ୍କ ବ୍ୟାଗ ଭିତରୁ ଆଗରୁ ଆଜ୍ଞା ବ୍ଲେଡରେ କାଟି ଦେଇକି ମୋବାଇଲ ନେଇକି ପଳେଇଛନ୍ତି। ବ୍ୟାଗ୍ ତାଙ୍କ କାନ୍ଧରେ ସେମିତି ଅଛି। କିନ୍ତୁ ସିଏ ମୋବାଇଲ ନେଇଁ କି ବ୍ୟାଗ ଚିରିକି ମୋବାଇଲ ନେଇ କି ପଳେଇଛି।
ପୁରୀରେ ଲୋକ ଖୁସି ହଉଛନ୍ତି ସମସ୍ତେ ଠାକୁରଙ୍କୁ ଦେଖିବାକୁ ଆସିବା କଥା। କିନ୍ତୁ କିଛି ଲୋକଙ୍କ ମାନେ ବିହାରରୁ ଆସିକି ତାଙ୍କର-। ସେଇ କଥା। ଅଲଗା ରାଜ୍ୟରୁ ଆସିକି ସେମାନେ ନିଜର ଫାଇଦା ଉଠେଇକି ପଳଉଛନ୍ତି। ତ ଏଇ ସମୟରେ ମାନେ ପ୍ରାୟ ଲୋକ, ତଥାପି ଓଡିଶାର ପ୍ରାୟ ଲୋକ ଏଇ ସମୟରେ ସୁଧୁରୁ ନାହାନ୍ତି ଏଭଳିଆ ମାନେ ଜିନିଷ କୁ ସେମାନେ ସୁନା, ଗହଣା, ସେ ମାନେ ସୁନା ଗହଣା ଏଇ ସବୁ
ଏତେ ମାନେ ଏତେ ହେଲା ପରେ ମଧ୍ୟ ସେ ଜାଣିନାହାନ୍ତି ଯେ
ସୁନା ଗଣା ପିନ୍ଧି ଯାଉଛନ୍ତି। ସେଥିପାଇଁ ଗୋଟେ ମଜା କଥା ଶୁଣ। ଏଇ ଯୋଉ ଆ ଏଇ ଆର ବର୍ଷର କଥା। ମୋର ବୋଉ ମୋ ମୁଁ, ଭାଇ ଆମେ ଏମତି ସବୁ ଯାଇଛୁ। ମୋ ବୋଉ କହୁଛି ତଳୁକୁ ଅନେଇ ଅନେଇ ଚାଲିଥା କା ହଁ ରଥଯାତ୍ରାକୁ। ତ ବୋଉ କହୁଛି ତଳକୁ ଅନେଇ ଅନେଇ ଚାଲୁଥା। ଟିକେ ଭିଡ କମ ଥିଲା ରାତି ସମୟରେ। ତ ଭିଡ କମ ଥିଲା ଟିକେ। ହଁ ହେଲା ବୋଉ କହୁଛି ତଳକୁ ଅନେେଇ ଅନେଇ ଚାଲୁ ଥା। କୋଉଠି କାଳେ
ହଁ। ଆଞା ଆମେ ବି, ଆମେ ବି ଥରେ ଅଧେ ଯାଇଥିଲୁ ଆଜ୍ଞା ରଥଯାତ୍ରା ବେଳେ। ପୁରୀ। ଆମେ ବି କିନ୍ତୁ ବହୁତ ଅସୁବିଧା ର ସମ୍ମୁଖନ ହେଉଛୁ ଆଜ୍ଞା।
କାଇଁ, କଣ ହେଇଥିଲା?
ହଁ ଆମେ ସେମିତି ଗଲାବେଳେ ଆମେ, ଆମେ ଜାଣିନଥିଲୁ ଯେ ଗାଡି ଟା କୋଉଠି ରଖିବୁ। ପାର୍କିଂ, ଫାର୍କ ପୁରୀ ଭିତରେ ପୁରା ଜାମ ହେଇଯାଇଥିଲା ତ ଆମେ ଜାଣିନଥିଲୁ। ଆମେ ଜଣଙ୍କ ଘର ପାଖରେ ର ଖି ଦେଇଥିଲୁ। ଏମିତି ସବୁ ଅସୁବିଧା ହେଲା ଆଉ। ସେ ତାଙ୍କର ଟିକେ ଅସୁବିଧା କଲେ ମନା କଲେ। କହିଲେ ରଖନ୍ତୁନି। କିନ୍ତୁ ଚିହ୍ନା ଲୋକ ଥିଲେ। ହେଲେ ବି ଆମକୁ ଟିକେ ହଇରାଣ କରିଦେଲେ ଆଉ କଣ କରିଆ।
ହଁ ହଁ। ବହୁତ
ହଁ। ଆପଣ ଘରକୁ କେତେବେଳେ ଯିବେ?
ଘରକୁ ତ ମୁଁ ଆସିଥିଲି ମୋର ଗୋଟେ ମାନେ ସାଙ୍ଗ ସହିତ ତ ସିଏ ଏଇନା ଯାଇଛନ୍ତି କ୍ଲାସ କରିବାକୁ। ତ ତାଙ୍କର କ୍ଲାସ ସରିବା ମାତ୍ରେ ମୁଁ ସେ ଯେ ପାଖାପାଖି ଏଇ ନା ଗୋଟଏ ତେର ହେଲା ସେଇ ସାଢେ ଗୋଟାଏ ବେଳକୁ ସରିଯିବ ତ ଆମେ ଘରକୁ ଯିବୁ। ମତେ
ଓହୋ? ଠିକ ଅଛି, ଠିକ ଅଛି। ଆମର ବି ତ ବହୁତ
ନା ମୁଁ ଗୋଟେ କଥା କହିବି ଖରାପ ଭାବିବେନି। ହ୍ୟାଲୋ। ହଁ ମୁଁ କହିଲି ମତେ ଜୋରେ ଭୋ କ କିଲଣି ମୁଁ ଖାଇ ଆସେ ତାପରେ ଆପଣଙ୍କ ସହିତ କଥା ହେବି।
ଆଜ୍ଞା ଆଜ୍ଞା। କିଛି ଅସୁବିଧା ନାହିଁ। ଆପଣ ଯାଆନ୍ତୁ ଖାଇକି ଆସନ୍ତୁ। ରଖୁଛି ନମସ୍କାର।